ହାଲୋ।
ହାଲୋ।
ହାଲୋ ମୁଁ ଭ
ଲୋ। ହଁ ଶୁଭୁଚି।
କଁ କହିଲେ?
ହଁ
ହାଲୋ। କଥା ଟିକେ ଟିକେ କଟୁଚି।
ହଁ ଶୁବିଲା। କୁହନ୍ତୁ। ପୁଣି କଟିଲା କଥା।
ଏଟି ଶୁଭିଲା?
ହଁ ଶୁଭିଲା।
କଣ କରୁଛନ୍ତି ଆପଣ?
କିଛି ନାଇଁ ବର୍ଷା ହୋଉଚି ବସିଚି।
ବର୍ଷା ହଉଚି ମାନେ ଆପଣ ଘର କୁଆଡ଼େ କି?
ମୋର ବାଲିପାଟନା।
ଆରେ ବାଲିପାଟଣା ଏଇଠି।
ଆପଣଙ୍କଘର କୋଉଠି କି?
ଆମ ଘର ଉତ୍ତରା।
ଉତ୍ତରାରେ? ଉତ୍ତରା କୋଉଠି?
ଉତ୍ତର ବାଳକାଟି।
ହୁଁ।
ତା ଆଗକୁ ଟିକେ ଜଷ୍ଟ।
ଓହୋ ତା ହେଲେ ପାଖ ଲୋକ।
ହଁ ମୁଁ ସେଇ ପାଖ ଲୋକ ହେଲେ କଣ ହେଲା, ଆପଣ ତ ଉତରା ଜାଣିପାରୁନାହାନ୍ତି।
କଣ କହିଲେ?
ପାସ ଲୋକ ହେଲେ କଣ ହେଲା ଆପଣ ତ ଉତ୍ତରା ଜାଣିପାରିଲେନି କୋଉଟା।
ଉତ୍ତର ମୁଁ ଜାଣି ପାରିଲିନି କୋଉଟା?
ହଁ।
ମୋର ବାଲିପଟଣା ବୋଧେ। ପିପିଲ ଟୁ ଧରିକି ଟଙ୍କଣି ପର୍ଯ୍ୟନ୍ତ ସବୁ। ସବୁ ବାଟ କୁଆଡେ ମୁଁ ଜାଣିଚି।
ପିପିଲି ଠୁ ଡଙ୍କପାଣି ଜାଣିଲେ କଣ ଉତ୍ତରାଟା ମଝିରେ ରହିଲେ ଆପଣ ଜାଣିପାରିଲେନ କି ଆଉ।
ଉତ୍ତରାରେ ତ ବହୁତ ଚିହ୍ନା ଅଛନ୍ତି ମୋର। କୁବା ସିଫା ଗେଟ୍ ସାମ୍ନା।
ସେଇଟା ବା ଉତ୍ତରା ଜାଣିପାରିଲେନି ସେଇଥିପାଇଁ। ଯୋଉଠି ଅଧିକା ଲୋକ ଚିହ୍ନା ଥାନ୍ତି ସେଇ ଜାଗା ଟା ହିଁ ଅଛିନା ଭଳିଆ ଲାଗେ।
ଆପଣଙ୍କୁ ଲାଗି ଥବ ଅଚିହ୍ନା ଭଳିଆ କିନ୍ତୁ ମତେ ନୁହଁ।
ମତେ ଅଚିହ୍ନା ଲାଗିଥିଲେ ମୁଁ ବାଲିପାଟଣା ଜାଣିଥାନ୍ତି କି ସାଙ୍ଗେ ସାଙ୍ଗେ?
ହଁ ମୁଁ ତ ଜାଣିଲି ନା ଉତ୍ତର ତ ବହୁତ ଜାଗା ଅଛି। ଉତ୍ତର ବାଳକାଟି ଅଛି ସେପଟୁ ଅଛି
ଆଚ୍ଛା ହଉ ଛାଡ଼ନ୍ତୁ କଣ କରୁଚନ୍ତି ଏବେ?
ଏବେ କିଛି ନାହିଁ ବର୍ଷା ହଉଚି ବସିଚି ଟଙ୍କପାଇଁଠି ରୋଡ ସାଇଡ ରେ।
ଓହୋ ଆମ ଗାଁ ହିଁ ଟଙ୍କପାଣି। ଆମେ ବଟ ଉତ୍ତରା ରେ ସେଇଠି ରହୁଚୁ।
ଓ ଆ ଫାଷ୍ଟ କହିଲେ ବାଳକାଟି ତାପରେ ଟଙ୍କପାଣି ତାପରେ ବାଲିପାଟଣା ଯିବ ଆଉ।
ହଁ।
ହୁଁ
ଆଉ ଆପଣ କଣ ପାଠ ପଢୁଚନ୍ତି କି ଏବେ ନା କିଛି ଅଲଗା କାମ କରୁଚନ୍ତି?
ମୁଁ ସିଭିଲ୍ ଇଞ୍ଜିନିୟରିଂ କରୁଚି ଟେକ୍ନୋ କଲେଜ ବରମୁଣ୍ଡା।
ଓହୋ ଆଚଛା। ମୁଁ ବି ଏସ୍ ସି କରୁଚି ମ୍ୟାଥ ଅନର୍ଷ ରେ।
ର ବହୁତ ବଡ ହେବେ।
ମୁଁ ବି ଏସ୍ ସି କରୁଚି ବା ବଡ ହେବି କଣ?
ଓହୋ। ଆପଣ ଏଜ୍ କେତେ କି?
ମୋତେ ନାଇଣ୍ଟିନ୍।
ଓଃ ନାଇନଟିନ୍ ବର୍ଷେ ସାନ।
ହଁ ମୁଁ ସାନ ହିଁ ବାହାରିବି ଭାଇ। ୟାପରେ ସମସ୍ତଙ୍କଠାରୁ ସାନ ବାହାରୁଚି ମୁଁ।
ମୋତେ ଟ୍ୱଣ୍ଟି।
ଓ ହଁ ଭଲ ଭଲ୍। ଆଉ ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଘରେ ଜଏଣ୍ଟ ଫ୍ୟାମିଲି। ଆ ବାପା ବଡ଼ାବାପା ଦାଦା ଖୁଡି ବଡ ବୋଉ ମାମା ଭାଇ ଭଉଣୀ ପାଞ୍ଚ ଜଣ।
ପାଞ୍ଚ ଜଣ ମାନେ ଆପଣ ପାଞ୍ଚ ପାଞ୍ଚ ଜଣ ଭାଇ ଭଉଣୀ ମିଶିକି
କଣ କହିଲେ?
ପାଞ୍ଚ ଜଣ ମାନେ ଆପଣଙ୍କ ବାବା ମାମାଙ୍କର ପାଞ୍ଚ ଜଣ?
ନାଇଁ ନାଇଁ ମୁଁ ପା କହିଲି ବଡା ବାପା ଦାଦା ମିଶିକି ସବୁ ରହୁଚି ବୋଲି। ମୋ ମୋ ବାବାଙ୍କର ଆମେ ଦି ଜଣ।
କିଏ କିଏ?
ମୁଁ ମୋର ସାନ ଭାଇ ଟେ ଅଛି ଟେନ୍ଥ କ୍ଲାସ ତାର।
ଆଚ୍ଛା ମୋ ଭାଇର ବି ଟେଁନ୍ଥ କ୍ଲାସ୍ ହେଲା।
ଓ ହୋ।
ଉଁ ହୁଁ। ଆଉ ଆଜି କଣ ମଧ୍ୟାହ୍ନ ଭୋଜନରେ ଖାଇଥିଲେ?
ଆଜି ତ କିଛି ଖାଇନି। ଏବେ ଜଷ୍ଟ୍ ବରାନୁ ଖାଇ ଲସି ପୀଇଚି।
ଭାଇନା ଆପଣ ଏବେ ବରମୁଣ୍ଡା ରେ ଅଛନ୍ତି?
ନା ନା ମୁଁ କଲି ବରା ଗୁଗୁନି ଖାଇକି ଲସି ପିଇଚି।
ଓହୋ ଆଚ୍ଛା।
ଆପଣ ଖାଇଥିଲେ?
ଆମର ଆଜି ଭାତ ଡାଲି ପୋଟଳ ଭଜା କୋବି ତରକାରୀ ଏମତି ଆଉ।
ହୁଁ
ଆଉ ଆପଣ ପୁରୀ ଯାଇଥିଲେ?
କଣ କହିଲେ?
ପୁରୀ ଯାଆନ୍ତି?
ପୁରୀ?
ହଁ।
ହୁଁ ବହୁତ ଥର ମାସକୁ ତିନି ଚାରି ଥର କନଫର୍ମ।
ତିନି ଚାରି ଥର ମାସକୁ ପଳାନ୍ତି? କାହା ସହ?
ରି ଭଲ ତ ଲାଗେ ଆଉ। କଣ କହିଲେ?
କାହା ସହ ଯାଆନ୍ତି?
ଶୁଭା ଯାଉନି?
କାହା ସହ ଯାଆନ୍ତି ପୁରୀ?
ପୁରୀ ଏମିତି ସାଙ୍ଗର ମୋର ଦି ଜଣ।
ହ ଓ ହୋ। ଭଲ ଆଉ।
ଏମିତି ଯାଇ ଯୋଉଦିନ ଦର୍ଶନ ହେଇଗଲା ନହେଲେ ନାଇଁ। ଆସିକି ବିଚ୍ ରେ ବସୁ ଘରକୁ ଆସୁ ଏତିକି।
ଘରେ ଜଣେଇକି ନା ଘରେ ନ ଜଣେଇକି ପଳାନ୍ତି?
ଏତେ ରାତିରେ ତ ଏକରେ କାମ ରୁହେ ବାହାରେ ଆଉ ଦିନେ ଦିନ ଘ ରେ ଜାଣନ୍ତିନି। ମାସକୁ ମାତ୍ର ଥରେ କୁହେ ଯାଏ ବୋଲି ଆଉ ପାଞ୍ଚ ଥର ଲୁଚିକି ଯାଏ।
ଯାହା ହଉ ସତ କଥାଟା କହିଦେଲେ ଖୁସି ଲାଗିଲା। ହାଲୋ।
ଆା
କାରଣ ପ୍ରାୟ ପିଲା ସତ କଥା କୁହନ୍ତିନି ନା। ସେମାନେ ଭବିବେ କି ନାଇଁ ଆ ଗୋଟେ ନୂଆ ପିଲା ମୋ ସହ କଥା ହଉଚଛି। ତାର କଣ କେମିତି ରହିବ ମୋ ପ୍ରତି ଇମ୍ପ୍ରେସନ ଖରାପ ହବ କି ନାଇଁ? ଯାହାହଉ ସତ କଥା ଟା କହିଦେଲି ଭଲ ହେଲା।
ହ
ଆଉ ଏବେ କଣ କରିବେ ଘରକୁ ଯାଇକି ପାଠ ପଢିବେ?
ନା ନା ପାଠ ମୁଁ ପଢୁନି। ମାନେ ଖାଲି ଏ ଗ୍ଜାମ୍ ଦବାକୁ ଯାଉଛି। ଏଗ୍ଜାମ୍ ଦବାକୁ ଖାଲି ଯାଉଛି ମୁଁ। ବିଜନେସ୍ ଅଛି ତ ପାଠ କିିଏ ପଢୁଛି?
ପାଠ ନ ପଢିଲେ କଣ ଟା ଏକ୍ଜାମ ଦିଅନ୍ତିି?
ପାଠ ନ ପଢିଥିଲେ, ଅଛନ୍ତି ସାର୍ ମାନେ ସବୁ ଆଣି ଦେଇଦେବେ ତ ମୁଁ ଲେଖିଦେବି। ଖାଲି ମୋର ଲାଇସେନ୍ସ୍ ଟା ଦରକାର, କଣ୍ଟ୍ରାକ୍ଟର ଲସେନ୍ସ୍ ଟା ସେତିକି।
ହଁ। ଓହୋ।
ବିଜନେସ୍ ତ ଚାଲିଛି ଆଉ। ପାଠ ବି ପଢୁଛି।
ତାହଲେ ଆପଣଙ୍କ ବାଲିପାଟଣା ଟା କୋଉ ଡିଷ୍ଟ୍ରିକ୍ଟ ରେ ଯାଏ? ଖୋର୍ଦ୍ଧା?
ଖୋର୍ଦ୍ଧା।
ଖୋର୍ଦ୍ଧା ରେ କଣ ଫେମସ୍ ଖାଇବା?
ଖୋର୍ଦ୍ଧାରେ କଣ ଫେମସ?
ହଁ।
ହାଲୋ।
ହଁ ମୋ ଭଏଜ ଆସୁଛି ତ?
ହଁ ଆସୁଚି।
ହଁ ଖୋର୍ଦ୍ଧାରେ କଣ ଖାଇବା କହୁନାହାନ୍ତି?
ଖୋର୍ଦ୍ଧାରେ କଣ? ମୁଁ ଖୋର୍ଦ୍ଧା ଜମାରୁ ଯାଇନି। ମତେ ଭଲ ଲାଗେ କଣ ଖାଇବାକୁ?
ଖୋର୍ଦ୍ଧା କେବେ ଯାଇନ? ରହୁଛ ପୁଣି ଖୋର୍ଦ୍ଧା କେବେ ଯାଇନ?
ଖୋର୍ଦ୍ଧା ଯାଇଛି ମାନେ ଏତେ ସେପଟେ ଯିବା ଆସେ ନାହିଁ। ମୋର ପୁରୀ ଭଲା ଆମ ଭଲ। ଖୋର୍ଦ୍ଧା ଡିଷ୍ଟ୍ରିକ୍ ହେଲେ କଣ ହେଲା?
ଯାଇନ?
ନା ନା।
ହଁ ମୁଁ ବି ନିଜେ ଜାଣିନି ଖୋର୍ଦ୍ଧାରେ କଣ ଟା ଫେମସ? କିନ୍ତୁ ପୁରୀରେ ଫେମସ ଫେଣି ଏଇଟା ଜାଣିଛି।
ହ ସେଇଟା କିଏ ନ ଜାଣିଛି ଯେ।
ଏମିତି ତମକୁ ପଚାରିଥାନ୍ତି ନ କହି ପାରିଥାନ୍ତ ଠିକ ହେଇଥାନ୍ ତାପରେ ପ୍ରୁଭ୍ ହେଇଯାଇଥାନ୍ତା ମୁଁ ଜାଣିଛି । ଏଇନେ ମୁଁ ପଚାରିଥାନ୍ତି ଯଦି ଆଗ ତାହେଲେ ଠିକ୍ ହେଇ ଥାନ୍ତା।
ସେଟା ସେ ସମୟ ଜାଣିଛନ୍ତି। ଏ
ଆଉ?
ହଉ। ଆଉ କଣ?
ଆଉ କଣ ବରମୁଣ୍ଡା ଗଲାବେଳେ କୁଆଡେ କୁଆଡ଼େ ବୁଲିବା ପାଇଁ ଯାଇଛ?
ବରମୁଣ୍ଡା ତ ସବୁଆଡେ ବୁଲିଛି।
କୁଆଡେ?
ପାଖ ଜାଗା ଯାହା ଅଛି ତମାଙ୍ଗ ଫମାଙ୍ଗ ଏରିକା ହେଇକି ସବୁ। ବାହାରଘଣ୍ଟରେ ମୁଁ ନେପାଳୀ ବୁଲଦେଇକି ଆସିଚି। ହାଲୋ, ହାଲୋ। ହାଲୋ।